ହାଲୋ।
ହାଲୋ।
ଆପଣଙ୍କୁ ମୋ କଥା ଠିକ୍ ସେ ଶୁଭୁଛି ତ?
ହଁ ହଁ ଶୁଭୁଚି।
ନାଇଁ ବର୍ଷା ପବନ ହେଇଛି ତ ମତେ ଲାଗିଲା କି ମୋ କଥା ଟା ମାନେ ମଁ ଆବାସ ଟା ଠିକ୍ ସେ ଶୁଭୁଥିବ କି ନାହିଁ ସେଇଥିପାଇଁ ଆଗ ତୁରା ଟିକେ ପଚାରିଲି।
ନା ନା ମତେ ଠିକ କ୍ଲିୟର ଶୁଭୁଚି କାଡା ବର୍ଷା ତ ବର୍ତ୍ତମାନ ନାହିଁ। ଆଉ କିନ୍ତୁ କ୍ଲିୟର ଶୁଭୁଚି।
ଆଜି ସ ଆଜି ବହୁତ ପବନ ମାନେ ଦଉଥିଲା ବର୍ଷା ତ ଏତେ ହେଇନି ଯୋଉ ପବନ ଦଉଥିଲା ଏଇ ଗଛପତ୍ର ହେରିକା ଟିକେ ଭାଙ୍ଗି ଯାଇଚି। ଆଉ ଏଇତ ତ ମାନେ ଏତେ ଯୋଉ ଖରା ପ୍ରଚଣ୍ଡ ଖରାରୁ ଟିକେ ତ୍ରାହି ମିଳିଲା ଏଇ ଯୋଉ ବର୍ଷା ପାଇଁ ନା ଠିକ୍ କହିଲିନି।
ହଁ ଯେ ନା ପବନ ସିନା ତ୍ରାହି ମିଳିଲା ପବନଟା ହେଲା ଭିତରେ କିଛି ନାହିଁ। କିନ୍ତୁ ପବନ ଟା ଛାଡିଗଲା ପରେ ଯୋଉ କଥା କଥା ତଥାପି ତଥାପି ଟିକେ ଥଣ୍ଡା ଲାଗୁଚି। ଦେହରୁ ଝାଳ ଫାଳ ବାହାରୁ ନାହିଁ। କିନ୍ତୁ ବର୍ଷା ଅଲଗା ଆଡ଼େ ହେଇଯାଉଛି। ହୁଁ ବର୍ଷା ଅଲଗା ଜିଲ୍ଲା ମାନେ
ମୁଁ ବି ସେଇ କଥା ହିଁ କହୁଥିଲି ମାନେ ପବନ ଯେତେ ଜୋର୍ଷ ହେଲା ତାର ଯଦି ପାଞ୍ଚ ଗୁଣା ଯଦି ବର୍ଷା ହେଇଥା ତ ତାହେଲେ ଏ ଯୋଉ ବାୟୁମଣ୍ଡଳ ଟା ଟିକେ ଥଣ୍ଡା ହେଇକି ରହିଥାନ୍ତା ତଥାପି ଚଳିବ ଆଜି ଗୋଟେ ମାନେ ଗୋଟେ ଦି ଦିନ ପାଇଁ ତ ଆରାମ ସେ ହେଉଚି ଆମେ ମାନେ ଟିକେ ଖରା ରୁ ତ୍ରାହି ମିଳିପାରିବ ନା ଆ ମୁଁ କଣ କହୁଥିଲି କହିଲେ ଆପଣ ଆମ ଘରେ ଟିକେ ଆମ୍ବ ଦେଇ ଯାଇଥିଲେ କି ସେ ଆମ୍ବ କୋଉଠୁ ଆଣିଥିଲେ ଯୋଉ ଆ ଆଶ୍ରମରୁ ନା ଆପଣଙ୍କ ବାଡ଼ିରେ ହିଁ ହେଇଥିଲା?
ନା ନା ଆମ ବାଡିରେ ହେଇଥିଲା ସେ ଆମ୍ବ।
ଏ ଯଉ ବର୍ଷା ପବନରେ ଇଏ ପଡିଗଲା ଆଉ କଣ କଣ ସବୁ ପଡିଥିଲା ଏ ବର୍ଷ ର?
ଉଁ ଏ ଯୋଉ ଆମର ଅମୃତଭଣ୍ଡା ଗଛ। ଆଉ ସଜନା ଗଛ ଏରା ସବୁ ଭାଙ୍ଗି ଯାଉଚି। ଆମ୍ବ ଗୁଡା ପବନ ହେଲେ ଝଡି ଯାଉଚି ଏକରେ ଖରା ଗରମରେ ସେ ଆମ୍ବ ଗୁଡା ସବୁ ଇଏ ହେଇଯାଉଚି ତେଣୁ ସେଟା ପବନ ହେଲେ ସବୁ ଗଳି ପଡୁଚି ଆଉ ସଜନା ଗଛ ତ ଭାଙ୍ଗି ଯାଉଚି ଅମୃତ ଭଣ୍ଡା ଭାଙ୍ଗି ଯାଉଚି ଆମ୍ବ ଡାଳ ବି ବହୁତ ଗଛ ଡାଳ ଭାଙ୍ଗି ଯାଉଚି ମଧ୍ୟ। ସେ ଆମ୍ବ ଭଲ ଲାଗିଲେ କି ନାହିଁ?
ହଁ ଆମ୍ବ ତ ବହୁତ ମିଠା ମାନେ ସେଇଥିପାଇଁ ତ ମୁଁ କହିଲି ଆମ ଆପଣଙ୍କର କଣ ସ ଗଛ ଭାଙ୍ଗିଗଲା ନା ଆମ୍ବ ଟିକେ ପଡ଼ିଥିଲା ଆଉ ପଇଡ଼ ବି ଦିଇଟା ଖଣ୍ଡେ ଦେଇଥିଲେ ବୋଧେ ତା କୁ ଉଁ ଆଜି ସକାଳେ ପିଇ ଦେଇଚି ଆମ୍ବ କିନ୍ତୁ ପୁରା ମିଠା ବହୁତ ମିଠା ସତରେ ଭଲ ଆମ୍ବ ଆପଣଙ୍କର ଆଉ କିଛି ତ ଆଉ କଣ ସବୁ ଆମ୍ବ ଗଛ ଅଛି ଆପଣଙ୍କର?
ଆମର ପାଞ୍ଚ ଛଅଟା ଖଣ୍ଡ ଆମ୍ବ ଗଛ ଅଛି। ତିନିଟା ଗଛର ଆମ୍ବ ଏତେ ଟେଷ୍ଟି ଆପଣ ଭାବିପାରିବେନି। ହୁଁ ସେ ଆମ୍ବ କେମିତି କଣ ଗୋଟେ ହେଇଚି। ଆଉ ବଢିଆ ସାଇଜ୍ ଆମ୍ବ ଆଉ ଭଲ ଟେଷ୍ଟ। ଆଉ ଆମକୁ ଆମ୍ବ କିଣିବାକୁ ପଡେନି।
ନାଇଁ ଗଛ ତ ଅଛି ଆଉ କଣ ଆମ୍ବ କିଣିକି କାହିଁ ଅଯଥା ଏତେ ଟେଷ୍ଟି ଆମ୍ବ ପୁରା ଅମୃତ ଭଳିଆ ହିଁ ଲାଗୁଥିଲା। ଏତେ ବଢିଆ ଆଉ ମାନେ ଆପଣ କହୁଛନ୍ତି କି ଆପଣଙ୍କର ତିନିଟା ଗଛର ଆମ୍ବ ମାନେ ମିଠା ଆଉ ଦିଟା ଗଛର କଣ ଭଲ ହୁଏନି କି ଟିକେ କେ ତା ସେଇ ଫଳଟା
ମାନେ ଏ ଏ ଆମ୍ବ ଟାଇପିର ଲାଗେନି ଟିକେ କମ୍ ଇଏ ଆଉ କିନ୍ତୁ ଏ ଆମ୍ବଟା ଭଲ ଟେଷ୍ଟ ଆଜ୍ଞା।
ବିକା ବିକି କରନ୍ତି ଆମ୍ବ ନା କଣ?
ନା ନା ବିକା ବିକି ନା ଆମର ଏଇ ବନ୍ଧୁବାନ୍ଧବ ଚିହ୍ନା ପରିଚୟ ଆଉ ଗାଁରେ ବି ଲୋକଙ୍କୁ ଏବର୍ଷ ବହୁତ ଆମ୍ବ ହେଇଛି। ଏବର୍ଷ ବହୁତ ଆମ୍ବ ହେଇଛି ଗାଁ ଲୋକଙ୍କୁ କିଛି ବନ୍ଧୁବାନ୍ଧବ ଦବ ଭଲ ମନ୍ଦ ଏ ସବୁ ଦିଆଯାଏ ତା ଛଡା ଆମର କିଛି ଆମ୍ବ କଞ୍ଚା ବେଳେ କିଛି ଆମ୍ବୁଲ କରାଯାଏ ଖଟା କରାଯାଏ। ବୁଝେଲେ କିି? ଖଟା କରାଯାଏ ତେଣୁ ଆଉ ଯାହା ରହେ ଏଇ ପାଚିଲା ଆମ୍ବ ଆଉ କଣ କିନ୍ତୁ ୟାଟା ଟାଇମ୍ ଏଇ ପବନ ଫବନ ସବୁ ଝଡ଼ିଗଲେ ଆମ୍ବ ଗୁଡା ଖାଇ ହଉନି। ବୁଝିଲେ ନା।
ହଁ ଏ ଏଟା ସତ କଥା ମାନେ ଏତେ କେତେ ବି ଖାଇବ ଆମ୍ବ ଖାଇଲେ ବି ଟିକେ ପେଟ ଖରାପ ହୁଏନି କି ଆଉ ଛି ଆପଣଙ୍କର ଆଚାର ବି ଆ ଘରେ ଆଚାର ବି କରୁଥିବେ ଆଉ ଆମ୍ବ ସଢା ବି କରୁଥିବେ ତ ଗ ଗଛ ଯେହେତୁ ଅଛି ନିଶ୍ଚିନ୍ତ କରୁଥିବେ ନା?
ହଁ ହଁ ଆମ୍ବ ଆଚାର ହୁଏ ଖଟା ହଉଛି ଆମ୍ବ ସଡ଼ା ବି କରୁଛନ୍ତି ହୁଁ।
ଆମ୍ବୁଲ ତ ପଖାଳରେ ଆମ୍ବୁଲ ଆଉ ରସୁଣ ଖାଇବାକୁ ଭଲ ଲାଗେ ଏଇ ତ ଗୋ ଗୋଟେ ମାନେ ଏଇ ଯଉ ଗ୍ରୀଷ୍ମ ଋତୁରେ ଆମ୍ବର ଯେତିକି ପୁରା ବର୍ଷେ ଦି ବର୍ଷ ଯାଏ ପୁରା ସଞ୍ଚୟ କରିକି ରଖିହବ ନା?
ହଁ ହଁ ଏ ଆମ୍ବୁଲ ଟା ଖରାଦିନେ ଇଏ କରି ତାପରେ ତାର ସବୁ ଗୁଡ଼ କି ମିଠା ଦେଇ ଲ ଙ୍କା ସବୁ ପକାଇ ବିଭିନ୍ନ ପ୍ରକାର ମସଲା ପକାଇ ତାକୁ ପୁରା ଏମିତି ଟେଷ୍ଟି କରାଯାଏ ନ ନ ଖାଉଥିବା ଲୋକ ବି କହିବ ମୁଁ ଖାଇବି।
ହଁ ସେଇୟା ହିଁ ମୁଁ ଭାବୁଥିଲି ମାନେ ଯହାର ଆମ୍ବ ଗଛ ଅଛି ମାନେ ଅବଶ୍ୟ ପ୍ର ତି ବର୍ଷ ଏତେ ଆମାଉଣ୍ଟର ଆମ୍ବ ହବ ବି କିଛି ମାନେ ଗ୍ୟାରେଣ୍ଟି ନାହିଁ। ହେଲେ ମାନେ କେଉଁ ବର୍ଷ ଅଧିକ କେଉଁ ବର୍ଷ କମ ଯାହା ହଉ ଏଇଟା ଗୋଟେ ଖୁସି ଲାଗିଲା କି ଝଡ଼ ତୋଫାନରେେ ଗଛ ଭାଙ୍ଗିନି ଏଇଟା ହେଉଛି ଗୋଟେ ବଡ଼ କଥା ନହେଲେ ଯେଉଁ ହଇରାଣ ଗଛ ପୁରା ଯେତେ ହେଲେ ବି ମଣିଷ ଭଳିଆ ନା ଜୀବନ ଅଛି ତାର।
ଏ ଛୋଟ ଛୋଟ ଡାଳ କିଛି ଭାଙ୍ଗି ଯାଉଛି। ଆଉ କିନ୍ତୁ ବଡଡାଳ ଭାଙ୍ଗୁନି। ଆଉ ଗଛ ମଜବୁତ ଅଛି। ଆଉ ଏଇ ସଜନା ଗଛ ଅମୃତଭଣ୍ଡା ଗଛ ଏଗୁଡା ସବୁ ମୋଡ଼ିହେଇକି ଭାଙ୍ଗିଯାଏ। ଆଉ ନହେଲେ ଆମ୍ବ ଗଛ କିଛି ନାହିଁ।
ହଁ ସିଏ ତ ଭାଙ୍ଗିବ ଯେତେ ହେଲେବି ଟିକେ ତ ଭାଙ୍ଗିବ ହେଲେ ସେଇଥିରେ ସେଇ ଡାଳ ଗୁଡା ଯୋଉ ଭାଙ୍ଗି ଯାଉଛି ସିଏ ଆଗକୁ ଯାଇଁକି ଆର ବର୍ଷ ଆମ୍ବ ଦେଇଥାନ୍ତା ହେଲେ କଣ କରିବା ପ୍ର କୃତିତ ବର୍ଷା କରଉଛି ପବନ କରଉଛି। ସେଟା ବି ଦରକାର ଆମ୍ବ ବି ଦରକାର ସବୁ ହଉ ଦେଖିଲେ ହବ କି ଆଉ ଆପଣଙ୍କର ପିଜୁଳି ଗଛ ଅଛି?
ହଁ ପିଜୁଳି ଗଛ ଅଛି।
ଆପଣ ଯୋଉ ପଇଡ ବି ଦେଇଥିଲେ ଯୋଉ ପଇଡ଼ ବି ଦେଇ ନଥିଲେ ଆମକୁ ସେଇ ପଇଡ଼ରେ ବି ଏତେ ପାଣି ବହୁତ ମିଠା ପାଣି ଆଉ ପୁଣି ହଉଚି ତାର ଯୋଉ ନାଳି ଲାଗିଥିଲା ଯୋଉଟା ନଡିଆ ସେଇଟା ବି ବହୁତ ଟେଷ୍ଟି ସତରେ।
ନାଇଁ ଏଇ ଯୋଉ ପଇଡ଼ ଦେଇଥିଲି ଏଇ ପଇଡ଼ଟି ଆକ୍ଚୁଆଲି ଆମର ଗୋଟେ ଟ୍ୟୁବୱେଲ ଅଛି। ସେ ଟ୍ୟୁବୱେଲ କଳରେ ଏଇ ଗଛଟି ହେଇଚି। ସେ ଗଛଟି ସଫିସେଣ୍ଟ ପାଣି ପାଉଚି। ହେଲେ କି କଣ ସଫିସେଣ୍ଟ ପାଣି ପାଉଚି ତେଣୁ ସେ ପଇଡ଼ ଗୁଡାକ ବଢିଆ ପଇଡ଼ ହୁଏ ବଡ ସାଇଜ ପଇଡ଼ ଆଉ ଫୁଲ ପାଣି ହେଉ। ପାଣି ପିଇବା ପାଇଁ ସେ ପଇଡ଼ ବଢିଆ।
ଯାହା ହଉ ଏତେ ଆଧୁନିକ ଯୁଗରେ ଆପଣ ଗୋଟେ ଟ୍ୟୁବୱେଲ ନଳ କୁ ପକୁ ହେଉଚି ରଖିଚନ୍ତି ସେଇଟା ହିଁ ହେଉଚି ବଡ଼ କଥା। ପୁଣି ତାକୁ ବ୍ୟବହାରରେ ବି ଆଣୁଛନ୍ତି ସେଇ ନଳକୂପରେ ଯୋଉ ୟୁଜ୍ କଲେ ମାନେ ଆମେ ଯେତେବେଳେ ବ୍ୟବହାର କରିବା ନଳକୂପ ପାଣି ମାରିବା କି ଗାଧୁଆ କରିବା କି କିଛି ଧୋଇବା କି କିଛି କରିବା ଆ ମାନେ ସେଇଥିରେ ସେଇ ଯୋଉ ପାଣି ଗୁଡାକ ଗଡିକି ସେଇ ନଡ଼ିଆ ମାନେ ପଇଡ଼ ଗଛ ଆ ପାଖକୁ ପଳଉଥିବ ସେଇ ପାଣି ଗୁଡ଼ାକ ସେଇଥିରୁ ହିଁ ସେ ପାଣି ପାଇ ଯାଉଚି ନ୍ୟାଚୁରାଲି ଆଉ କିଚି ଦବାକୁ ପଡ଼ୁନି ଆଉ। ନା?
ହଁ ସେଠି ଯେତେ ଗଛ ଅଛି ନଡିଆ ଗଛ ହେଲା ପିଜୁଳି ଗଛ ହେଲା ସବୁ ଅଛି ସେ ସେଇଠି ମାଟିରେ ସେ ପାଣି ଗୁଡା ଗଲେ ଅଟୋମେଟିକାଲି ସବୁ ଗଛକୁ ପାଇଯିବେ ଆଉ କଣ।
ହଁ ତା ମାଟି ଟା ବି ପୁରା ସନ୍ତ ସନ୍ତିଆ ଥିବ ଭଲ ଥିବ ମୁଁ ବୁଝିପାରୁଛି ଆପଣଙ୍କ କଥା।
ହଁ ହଁ।
ଆଉ ହୋଉଚି ଯୋଉ ଆପଣ ସେଇ ନଳକୂପଟା ସେଇଠି ଖୋଳିଥିଲେ ଏଇ ଯୋଉ ଗଛରେ ପାଣି ଦେବା ପାଇଁ ନା ଏମିତି ହିଁ ଖୋଳି ଦେଇଥିଲେ ଆଗ କାଳରେ ନଳକୂପଟା ବହୁତ ହେଲ୍ପ କରୁଥିଲା ବୋଲି।
ନାଇଁ ନାଇଁ ଆଗରୁ ସେ ତା ଖୋଳା ହେଇଥିଲା। ତାପରେ ପରେ ଆମ୍ୱ ଗଛ ଫଳିଲା ନା ଆଉ। ଆଉ ହେଇଥିଲା ସେଇ ପାଣି ଗୁଡା ସବୁ ୟୁଜ୍ ହଉଛି ସେଠି ଆଉ କଣ।
ନାଇ ଏଇଟା ଭଲ ଚିନ୍ତାଧାରା ମାନେ ସେଇ ମତେ ତ ନଳକୂପରୁ ପାଣି ପିଇବାକୁ କୁ ବହୁତ ଭଲ ଲାଗେ। ଆଜିକାଲି ଯୋଉ ଆକୁୱାଗାର୍ଡ଼ ହେରିକା ହେଲା ସହରର ଇଏ ପାଣିଠୁ ନଳକୂପ ପାଣି ତ ମୋତେ ମାନେ ପିଇ ଦେଲେ ଟିକେ ଶାନ୍ତି ଲାଗେ କେଜାଣି କଣ ପାଇଁ ହେଲେ ପିଇ ଦେଲେ ଶାନ୍ତି ଲାଗେ ଆପଣଙ୍କୁ ବି ସେମିତି ଲାଗେ ନା?
ମାନେ ଏଇ ଯୋଉ ଖରା ଦିନେ ଆପଣ କୁଆଡେ ବାହାରକୁ ଯାଇଥିବେ ଆପଣ ଫ୍ରିଜରେ ପାଣି ରଖିଥିବେ ଆଣିକି ପିଇବେ। ଆଉ ଆମ ସେ ଯୋଉ ଯୋଉ ଟିଅଲ ରୁ ଆପଣ ସାଙ୍ଗେ ସାଙ୍ଗେ ଟିଅଲ ମାରିକି ପାଣି ଆଣିବେ ପିଇବେ ତ ଆପଣ କକୋଉ ପାନଟାକୁ ପସନ୍ଦ କରିବେ ଦେଖିବେ। ମାନେ ଟ୍ୟୁଏଲ ପାନଟା ଏତେ ବଢ଼ିଆ ଆପଣ ଯଦି ଗାଧୋଇ ବସିବେ ଖରା ଦିନେ କହିବେ ମୁଁ ଦେଢ ଘଣ୍ଟା ଏଇଠି ବସି ଗାଧୋଇବି। ଏତେ ମାନେ ଥଣ୍ଡା ଲାଗେ ସେ ପାଣି। ଆଉ ପିଇବା ପାଇଁ ବଢିଆ ବଢିଆ ଟେଷ୍ଟି ଲାଗେ ତ ଆପଣ ଫ୍ରିଜ ରେ ପାଣି ରଖି ପିଇଲେ ଏଗୁଡ଼ାକ ଅବାଗିଆ ଲାଗୁଚି। କି ଆକୁଆଗାଡ ପାଣି ପିଅନ୍ତୁ ଅବାଗିଆଲା କିନ୍ତୁ ସେ ପାଣି ସାଙ୍ଗେ ସାଙ୍ଗେ ଆଣିବେ ଟିଅଲ ରୁ ପିଇବେ କି ପାଣି ସିଏ ଆପଣ ଖୁସି ହେଇଯିବେ ପୁରା। ଆପଣ ଗୋଟେ ଢାଳ ପାଣି ଆକ୍ଚୁଆଲି ପିଇଦେବେ। ଆ ସେ ପାଣି।
ନା ନା ଏଇଟା ତ ପୁରା ଠିକ୍ କହିଲେ ମତେ ବି ମାନେ ମାନେ ନଳକୂଅ ପାଣି ହିଁ ବହୁତ ଭଲ ଲାଗେ ମାନେ ଫ୍ରିଜ୍ ପାଣି ଅପେକ୍ଷା ଫ୍ରିଜ୍ର ତ ନର୍ମାଲ୍ ପାଣି ସେ ଯଉ ଗ୍ୟାସ୍ ହେରିକା ପ ମାନେ ହେଇକି ଯୋଉ ମାନେ ହଉଛି ପାଣି ଟା ସେଇଟାାରୁ ମତେ ଜମା ପସ ନ୍ଦ ନୁହ ଆପଣଙ୍କୁ ବୋଧେ ଥଣ୍ଡା ହେଇଯାଇଛି ବୋଧେ ଯୋଉ ବର୍ଷାରେ ଓଦା ହେଇକି?
ନହ ମୁ ଟିକେ ଓଦା ଓଦା ହେଇଗଲି ଟିକେ ଯେ ଥଣ୍ଡା ଟିକେ ଧରି ପକେଇଛି ଆଉ।
ହଁ ଲାଗୁଛି ଆପଣଙ୍କ କଥାବାର୍ତ୍ତା ରୁ ଷେଇଆ ହେଇଛି ଆପଣ ମେଡିସିନ ହେରିକା ଖାଉଛନ୍ତି ତ?
ହଁ ମେଡିସିନ ଖାଉଛି।
ହଁ ମେଡିସିନ ଟା ନିହାତି ଖାଉଥିବେ ନହେଲେ ହଉଛି ପୁଣି ଆମ୍ବ ପୁଣି ବର୍ଷା ହବାର ଅଛି ପୁଣି ଆମ୍ବ କିଏ ତୋଳିବ?
ଆମର ସେଠି ଗୋଟେ କରମଙ୍ଗା ଗଛ ଅଛି ବୁଝିଲେ କି? ଗୋଟେ କରମଗା ଗଛ ଅଛି ସେ କରମଗା ଗଛରେ ମାନେ ବ ଗାଁ ରେ ହୁଏ ଛୋଟ ଛୋଟ କିନ୍ତୁ ବଡ ବଡ କର୍ମଗା ହୁଏ। ଆଉ ସେ କରମଙ୍ଗା ପାଚିଗଲେ ଆପଣଙ୍କୁ ଆଉ ମିଠା ପକେଇବାକୁ ପଡ଼ିବନି ଆପଣ ଖଟା କଲେ ମି ଠା ବି ପକେଇବାକୁ ପଡ଼ିବେନି କେତେ ଚେଷ୍ଠି ଲାଗେ। ଆଉ ଗୋଟେ ଅଁଳା ଗଛ ଅଛି ମାନେ ବଡ ବଡ ହାଇବ୍ରିଡ଼୍ ଟାଇପ୍ ର ଅଁଳା ହୁଏ। ସେ ଅଁଳା ଗଛ ପୁରା ନଦୀ ହେଇ ମାନେ ଗଛରେ ପୁରା ଫୁଲ ହେଇଯିବ ଅଁଳା। ମାନେ ବେଳେ ବେଳେ ବନିଗଲେ ସେଗୁଡ଼ାକ ତଳେ ଆପେ ଆପେ ପଡ଼ିଯାଏ। କି? ଆକ୍ଚୁଆଲି ଏହାର କାରଣ ହଉଛି ଯଉ ସଫିସିଏଣ୍ଟ ପାଣି ପାଇଲା ତେଣୁ ଗଛ ଗୁଡ଼ାକ ଭଲ କିଣି ହଉଛି ଆଉ ଭଲ ଫଳ ହଉଛି।
ହଁ ମୁଁ ବୁଝିଲି ଆପଣଙ୍କର ସେଇ ଯୋଉ ନଳକୂପରୁ ପାଣି ପାଇକି ଗଛ ଗୁରାକ ଭଲରେ ବଢ଼ୁଛନ୍ତି ପୁରା ଆରାମ ସେ ପାଣି ଯଦି ବି କିଏ ନ ଦଉଛି ହଁ କିଛି ଅସୁବିଧା ନାହିଁ ହଉ ତାହେଲେ ଆପଣ କଣ କରନ୍ତୁ ମୁଁ ରଖୁଛି।
ଠିକ୍ ଅଛି ଠିକ୍ ଅଛି।